ହା
ହାଲୋ।
ଜଏ ମା ସରଦା ରାଧେ ରା
ଉଁ ରାଧେ ରାଧେ ଜଏ ମା ସାରଦା।
କଣ କରୁଚନ୍ତି?
ହୁଁ ଏବେ ଜଷ୍ଟ ଉଠିକି ବ ବସିଥିଲି। ତାପରେ ଗାଧୁଆ ଫାଧୁଆ କାମ ସାରିବ ତାପରେ ରୋଷେଇବାସ ହବ।
ତାଙ୍କଠୁ ବଢ଼ିଆ
ହଁ ପାଗ ପୁରା ଗୋଲାପି ଗୋଲାପି ଦେଇଚି। ବୁଲାବୁଲି କଲେ ହଁନ୍ତା ଯେ
ହଁ ପାଖରେ ବୁଲାବୁଲି କରିବ ଆଉ। ବର୍ଷା ପକଉଚି ଏବେ ଯଦି ବୁଲାବୁଲି କରିବେ ଖାଇକି ଶୋଇବି।
ନାଇଁ ବର୍ଷା ବର୍ତ୍ତମାନ ଛାଡ଼ିଯାଇଚି।
ସେ ପେ ଆମର ଆରେ ବର୍ଷା ପକଉଚି କାଲି ପକଉଥିଲା ଆଜି ଟିକେ କଣ
ନିଉଜ ରେ ଦେଖଛି ଭୁବନେଶ୍ଵର ଭାସି ଗଲାଣି ବୋଲି।
ଭୁବନେଶ୍ୱର ଭାସି ଗଲା।
ହ ସେ ନିନ୍ୟୁଜ ଯେମତି ଦେଖଉଛି, ଯେମତି ସତେ ଯେମିତି ସୁନାମି ପଳେଇ ଆଇଛି।
କଣ କହୁଛୁ
ହଁ ପାଣି ପଶିଗଲାଣି ତମେ ରିଲିଫ ନେଇକି ଆସ।
କିଛି ସହଯୋଗ ସାହାଯ୍ୟର ହାତ ବଢାଅ ଆମେ ନହେଲେ ଭାସିଯିବୁ ଏଇ ନଦୀ ଜଳରେ। ବନ୍ୟା ଜଳରେ।
ନଦୀ ଜଳରେ ନୁହଁ ବର୍ଷା ଜଳରେ ତମେ ଭାସି ଯିବ।
ବର୍ଷା ଜଳରେ ଆମେ ଭାସି ଯାଇକି ଲାଗିବୁ ଲୁଣା ନଦୀରେ ଯାଇକି ଆଉ।
ନଦୀ ନୁହ ସମୁଦ୍ରରେ ଡାଇରେକଟ ସମୁଦ୍ରରେ
ନାଇଁ ଏଇଠୁ ଏଇଠୁ ଭାସି ଭାସିଗଲେ କୁଆଖାଇ ରେ ତାପରେ କୁଆଖାଇ ରୁ ଭାସି ଭାସି ଯାଇକି ମହାନଦୀରେ ମହାନଦୀରୁ ଯାଇକି ଲୁଣ ନଦୀ ତାପରେ ଚିତ୍ରତଳ ନଦୀ। ଯାଇଁକି ତମ ଘର ଦୁଆର ମୁହଁରେ ଉଠିବୁ।
କଣ କହୁଛ ଚିତ୍ରକଳା ନଦୀରେ କାହିଁକି ତମ ବୁଡିଆକୁ ଯିବ ତମେ ତ ମହାନଦୀ, ମହାନଦୀରୁ ଡାଇରେକ୍ଟ ଲୁଣା ଆଉ ଲୁହା ପରେ ଆମ ଆଡକୁ
ସେଠି କରେଇ କରେଇ ଭାସି ଭାସି ପଳେଇବୁ ନା ମାନେ ତମ ଘର ଯେହେତୁ ସିଆଡେ। ତ କରେଇ କରେଇ ଭାସିବାକୁ ପଡ଼ିବ।
ଆମେ ଚିତ୍ର ତୋଳା ଡାହାଣକୁ କାହିଁକି ଯିବା ଆମେ ତ ଲୁଣା ଦେଇ ଦେଇକି ଆସିବା ଆଉ।
ଆଚ୍ଛା, ଆଚ୍ଛା ସେଇ ଆଡେ କି ହଁ ହେଇଥିବ ଯଦି ସେଇ କର କହିଲେ ଲୁଣା ନଦୀରେ କରେଇ କରେଇ ଖାଇ ଖାଇକା ତମ ଦ୍ୱାର ମୁହଁରେ ଯାଇକି ଉଠିବୁ।
ବାଁ ବାଁ ସାଇଡ ରେ କରେଇ କରେଇ ଖାଇ ଖାଇକି ଆସିବ।
ହଁ।
ହେଲା। ତାପରେ ଯଦି ଆମ ଘର ପାଖରେ ନରହିଲ ତାପରେ ନେକଷ୍ଟ ନେକଷ୍ଟ ଷ୍ଟପ ହଉଛି ଏ ଆମର ପାରାଦୀପ ପାରାଦୀପ ବନ୍ଦରରେ ଲାଗିକି ରହିବ ହେଲା।
ଆଚ୍ଛା ନାଁ ସିଆଡେ ଏତେ ବା ଆମର କିଛି କାମ ନାହିଁ ଆମ ହଁ ତମ ପାଖରେ କାମ।
ଆଚ୍ଛା। ଭକ୍ତିର ଗଭୀରତା ଜାଣିବା ପାଇଁ ଚାହୁଁଛୁ ଆଉ।
ନାଇଁ ନାଇଁ ଆମ ଦରକାର ନାଇଁ ଏତେ ଗଭୀର ତ ଆମର ଦୂରରୁ ଦେଖିଦବା ଭଲ।
ଆଚ୍ଛା।
ଆମର ଏତେ ଗଭୀର ଭିତରେ ପସିବାର ନାହିଁ।
ଗଭୀର ଭିତରେ ପସିଲେ ମଜାନା ଆଉ ବାହାରୁ ଦେଖିଲେ କ
ନା ବାହାରୁ ଦେଖିକି ମାନେ କହନ୍ତିନି ଦି କଣ ଦୂର ପର୍ବତ ଭାରି ସୁନ୍ଦର।
ଆଚ୍ଛା।
ସେମିତି।
ଦୂର ଦୂର ମାନେ ପର୍ବତକୁ ତମ ସହିତ ତୁଳନା କରିଦଉଛ।
ହଁ କଣ କହିଲ?
ପର୍ବତକୁ କି ପାହାଡ଼କୁ? ତମେ ଭକ୍ତି ସହିତ ତୁଳନା କରିଦେଉଚ?
କା ସଇତ?
ଭକ୍ତିଙ୍କ ସହ ଭକ୍ତି ହଉଛି ଅଲଗା ଜିନିଷ, ପର୍ବତ ହଉଛି ସେ ଅଲଗା ଜିନିଷ ଭକ୍ତି ଭକ୍ତି।
ସେଟା କଣଟା? ଓ ଭକ୍ତି ଆଚ୍ଛା ଆଚ୍ଛା।
ହୁଁ ହୁଁ। ଆମେ ଭକ୍ତିର ଗଭୀରତା ବିଷୟରେ ପଷିବାକୁ ପାଇଁ ଚାହୁଁଚେ ନା ସେଦିନ ଲାଷ୍ଟ କଲ୍ କଥା ହେଇକି ଏଠି ସରିଥିଲା।
ଉଁ ଭକ୍ତିର ଗଭରତା।
ଦେହ ହଁ ପଢୁଛି ପଢୁଛି କେମିତି ପଢିବେନି। ଗଭୀରତା କଥା ଉଠିଲେ ତ ଆମେ ନିହାତି ମନେ ପକେଇବୁ। ମନ ନ ପଡୁଥିଲେ ବି ମୁଣ୍ଡକୁ ପିଟି ପିଟି ମନେ ପକେଇଦବା କଥା। ମୁଁ କ୍ଷୀର ବସେଇଥିଲି ମୋ ଖି କ୍ଷୀର ଛିଡିଗଲାଣି।
କ୍ଷୀର ଛିଡି ଗଲା ଯଦି ଭଲ କଥା। ତାକୁ ପନିର କରିଦିଅ ସେଇ ସେମ ପନିର କରିଦେଇ ପନିର ତରକାରୀ ହେଇଯି ନା ପନିର କରି ଆସେ ନା।
ନା।
ଆଉ ଗୋଟେ କପଡା ଭଲ କପଡା ନିିଅ ତାକୁ ଛାଣି ଦିଅ। ସେ କପଡା ଧୀଅରେ ପାଣି ଗୁଡା ବାହାରିଯିବ ଛେନା ଗୁଡା ଲାଗିକି ତାକୁ ଟିକେ ଭଲ ସେ ଚୁପୁଡି ଦେଇକି ଗୋଟେ ଆ ଆଚାର କରିଦେଇକି ସେ କପଡା ଉପରେ ଗୋଟେ ଓଜନିଆ ପାଣି। ଡିସ ଘୋଡେଇ କିଛି ନାହିଁ ଓଜନିଆ ପାଣି ଡିସ ଘୋଡେଇ ଦିଅ ଦି ଘଣ୍ଟା ଘଣ୍ଟେ ଦେଢ ଘଣ୍ଟା ପର୍ଯ୍ୟ
ଓଜନିଆ ଜିନିଷ କଣ ଅଛି?
ଓଜନିଆ ଜିନିଷ ମାନେ ଡିସ ଧୀଅରେ ପା ଗୋଟା ବଡ୍ ବଡ ପାଞ୍ଚ ଲିଟରିଆ ଡିସ। ମାନେ ଆପ ଓ ତମର ଛେନାର କ୍ୱାଣ୍ଟିଟି ନେଇକି ସେଇଭଳିଆ ଦରକାର। ମନେ କର ଛେନାର କ୍ୱାଣ୍ଟିଟି ଜମା ପଚାଶ ଷାଠିଏ ଗ୍ରାମ ଅଛି। ଏ ଗୋଟିଏ କଂସା ପାଣି ତା ହୁଁ। ଲିଟେରେ କ୍ଷୀର କେତେ? ଲିଟେରେ କ୍ଷୀରରେ ଛେନା କେତେ ବାହାରିବ ଶହେ?
ସେଇ ସେଇ ପାଖାପାଖି ମୁଁ ତ ଜାଣିନି କେତେ ବାହାରି
ତା ସେଟା ବି ବାହାର କର ଗୋଟା କପଡାରେ ଛାଣ। ଛାଣି ସାରିଲା ପରେ ଭଲ ସେ ତାକୁ ଚୂପୁଡ଼ିଲା ପହିଲା ଭଳିଆ କରି ସେପ ଦେଇଦିଅ। ସେପ ଦେଇକି ତାଉପରେ ଗୋଟେ ପାଣି। କଂସା ନା ଡିକି ହେଲା ସେ ଯାହା ପାଣି ଥିବ ସେ ପିଢା ପିଢା ଉପରେ ରଖିବ।
ପିଢ଼ା କଉଠୁ ଆସିବ ଏଠି?
ପିଢ଼ା ହଉ ଠିକ ଅଛି ସେଇ ତଳେ ବି ରଖିଦିଅ ସେ ଯାହା ପାଣି ଥିବ ସେ ବାହାରକୁ ବାହାରି ଆସିବ। ଅଧଘଣ୍ଟା ଘଣ୍ଟେ ପରେ ସେ ତା ତା ଭିତରେ ଲାଗି ଲୁଗି ଯିବ। ତାପରେ ସେ ପନିର ହେଇଯିବ। ତାପରେ ତମେ ଠିକ୍ ଏଗାରଟା ବେଳୁ ରାନ୍ଧିବ ଆରାମସେ କାଟିିଲ ଭାଜିିଲ। ପନିର ତରକାରୀ କଲ୍ ଅରୁଆ ଭାତ ଟିକେ କଲ୍। ନା ନା। ଇଟା ଥୋଇହେଇପାରିବ ଇଟା କଂସା ଉପରେ ଥୋଇକି ଇଟା ଥୋଇପାରିବ କିଛି ଅସୁବିଧା ଇଟା ରେ ବାଲି ଗୁଡ଼ା ପା ପଶିଯିବ ତା ଭିତରେ।
ଆଉ ମୁଁଁ ସେ ମୁଁ ସେଇ କଥା ଡାଇରେକ୍ଟ କୁ ଥୋଡି ନା ଥୋଇବି ଆଉ।
ହୁଁ ସେଟା କୁ ଥୋଇଲେ ହବ କିନ୍ତୁ ଘଣ୍ଟେ ଦେଢ଼ ଘଣ୍ଟା ତାକୁ ରେଜଷ୍ଟ ରେ ଛାଡ଼ି ତାପରେ ସେ ତାର ସବୁଯାକ ଭିତରେ ଯାହା ପାଣି ଥିବ ସେ ସବୁ ବାହାରିଯିବ। ତାପରେ ଛେନା ଛେନା ଭିତରେ ମାନେ। ତା ଭଲସେ ଲାଗିଯିବ। ତାପରେ ସେଠୁ କାଢ଼ିଦେଲା ପରେ ପନିକି ନହେଲେ ଛୁରୀ ଛୁରୀରେ ତାକୁ କାଟିଲ। କାଟିିକି ଭାଜିଲ ଅରୁଆ ଭାତ, ହରଡ୍ ଡାଲି।
ବାଲି ପନିରି ପନିରି ଖୁପ୍ତୁ କୁ।
ପନିରି ଖୂପ୍ତୁକୁ ନା ନା ପନିର ତରକାରୀଟା। ପନିର ଖାଉ। ଯେ କଣ ଆଳୁ ସିିଲାମିର୍ଶ ନ ଥିବ।
ନାଇଁ ମତେ ଆଡୁ ବହୁତ ପସନ୍ଦ କିନ୍ତୁ ମୋର।
କିଛି ନଥିଲେ ମୋର ଆଳୁ
ବାସ୍ କିଛି ନଥିଲେ ମୁଁ ବି ଆଳୁ
ଆଳୁ ନଥିଲେ ମୁଁଁ ଯାହା ହେଲେ ଯା ହଁ ହଁ। ଯେମିତି ଆଳୁ ହୋଊ ଛୋଟ ଛୋଟ ଆଳୁ ହଉ ବଡ ଆଳୁ କିନ୍ତୁ ଆଳୁ ଆଳୁ।
ହୁଁ।
ତମର ଖିଆ ପିଆ ସରିଗଲାଣି ସକାଳୁ କଣ ଖାଇଲେ।
ହୁଁ ଆଳୁ ବିରି ଭଜା। ତାପରେ ଭଜା ଖାଇକି ଦେଖିଲା ବେଳକୁ ଆମର ଗୋଟା ଗଛ ଟା ଆମ୍ୱ ଗଛ ଟା। ପୁରୁଣା ଅବଶ୍ୟ ହେଇନଥିଲା ସେ ଉପରେ ଗ ଉପୁଡ଼ିକି ଗଡ଼ିଆ ଦିହରେ ପଡ଼ିବ ସଜନା ଗଛଟା। ସଜନା ଗଛ ଟା ପୁରା ଗଡ଼ିଆ ମଝିର ଗଭୀରରେ ଯାଇ ପଡିଲା ଆଉ। ତା ଦେହରେ ଯାହା ସବୁ ସଜନା ସାଗ ସଜନା ଛୁଇଁ ବଣ୍ଟା ବଣ୍ଟି ଚାଲିଚି ଏଇଆ।
ମୋର ତ ସଜନା ଶାଗ ବି ବହୁତ ଫେବରାଇଟ୍ କିନ୍ତୁ ଏଠି ଅଛି ଯେ ଆ ତା ବାଡିରେ ଅଛି। ଆ ତା ବାଡିରେ ଅଛି ଯେହେତୁ ଆଁ।
ମତେ କେବଳ ସୋରିଷ ଶାଗ ମତେ କେବଳ ସୋରିଷ ଶାଗ ମେଥି ଶାଗ
ହୁଁ।
ଆଉ ଯୋଉଟା ଯୋଉ ନାଲିଆ ନାଲିଆ ଯୋଉ ଶାଗ ହୁଏ ନା ସେଟା ହୁଏ।
ପାଳଙ୍ଗ ଶାଗ ନା କଣ।
ହଁ।
ପାଳଙ୍ଗ ଶାଗ ନୁହେଁ ମ ନା ନା। ଯୋଉଟା ନାଲିଆ ନାଲିିଆ ଆଉ ଟା ହଉଚି ଇଏ ଆଉ ଗୋଟେ କୋଉ ଶାଗ ସେଟା ମନେ ପଡ଼ୁନି ତାର ବଡ ବଡ ପତ୍ର। ବଡ ବଡ ପତ୍ର ସେଟା ସେ ନା ନା ନା ସେଥିରେ ବା ପିଲାବେେଳେ ସେ ତା ବେତରେ ମାଡ ଖାଉ ଆମେ। ଭୁଲି ଯାଇଚୁ। ଦି ଚାରିଟା ଶାଗ ମତେ ଟିକେ ଭଲ ପସନ୍ଦ ଅରୁଆ ସାଙ୍ଗରେ ସେ ନାଲିଆ ଶାଗ ଟା ବଢିଆ ଲାଗେ। ଅରୁଆ ସାଙ୍ଗରେ ଆଉ ମୁଗ ଡ଼ାଲି ଦିହରେ ସଜନା ଶାଗ ପକେଇଲେ ବଢ଼ିଆ ଲାଗେ। ନା ମତେ କିନ୍ତୁ ଯୋଉ ଅରୁଆ ଭାତ ସହିତ ସେ ନାଲିଆ ଶାଗ ବଡି ମୁଗ ଡ଼ାଲି ସହିତ ସଜନା ଶାଗ ଟା ପଡିଥିବ ବଢିଆ ଟେଷ୍ଟ। ଆଉ ଦିଟା ଶାଗ ନର୍ମାଲ ସେମ ଆଉ ଆଉ। ବାସ୍ ନାଇଁ ଡାଲି ବି ହେଇଥାଉ ପତଳା ଡାଲି ହେଇଥାଉ
ନାଇଁ ନାଇଁ ଶାଗ ଭଜା ଟା ଶୁଖିଲା ହେଇଥିବ।
ନା ନା ନା ନା ମୁଗ ଡାଲି ଧିଅରେ ଶାଗ ଟା ପଡିବ। ମୁଗ ଡାଲି ଦିହରେ ସଜନା ଶାଗ ଟା ପଡ଼ିବ। ଆଉ ଆଉ ଯୋଉ ଦିଟା ସାାଗ ତା ଦେରେ ଟିକେ ହାଲକା ବାଦାମ ପକେଇ ଭାଜି ଦବ ବଢିଆ ଟ ଆଉ ଗୋଟେ ଭଲ ଲାଗେ ଯୋଉଟା ନିମ ପିତା ଯୋଉଟା କ ଆଳୁ ଭାଇଗଣ ଦେଇକି ଭଜା ସିଏବି ଭଲ ଲାଗେ ନିମ ପତ୍ର
ଘରେ ରହିଲେ ଏସବୁ ଜିନିଶ ଖାଇ ପରିବ।
ହଁ ଇ ଜା ହଉ ଭାଇ
ହଉ
ଆମେ ପରେ କଥା ହବା ଆଉ
ହଁ ରଖୁଛି
ଆଜ୍ଞା
ଆଜ୍ଞା